ହଉ
ଆଜ୍ଞା କୁହନ୍ତୁ।
ହଁ କୁହନ୍ତୁ କୁହନ୍ତୁ କଣ କରୁଛନ୍ତି।
ଏଇ ଅଛି ଆମ ମାର୍କେଟ, ପାଖରେ ମୁଁ ଅଛି ବସିଛି ଗାଡିରେ ଆଉ।
ଓହୋ, କଣ ସବୁ ଖାଇବା ପିଇବା କରିସାରିଲେଣି।
ହଁ କିଛି ଖାଇବା ଏଠି କିଛି କରିନି ଯାହା ଲଞ୍ଚ୍ କରିଥିଲି ଆଉ
ହୁଁ ହୁଁ ଖାଇବାର କିଛି। କ କର
ନା ସେଇଟା ଘରକୁ ଗଲେ ଜଣାପଡିବ କଣ କରିବି କଣ ନାହିଁ।
ଓହୋ ଆଉ ସବୁ ଦେହ ମୁହ ଭଲ ଅଛି ତ।
ହଁ ଆଜ୍ଞା, ସବୁ ଠିକ ଠାକ୍ ଅଛି।
ହୁଁ ହୁଁ ଆଉ।
ଆପଣଙ୍କ କଥା କୁହନ୍ତୁ।
ଆ ମୋ କଥା କିଛି ଖାସ୍ ନାଇଁ, ମମି ତ ମୋର କାମ ରେ ଯାଇଥିଲା। ଜାଣିଥିବେ ସେ ଟେଲରିଂ କାମ କରନ୍ତି। ସେଇ। କାମରୁ ରିଟନ୍ ଆସିଲା। ତାରି ମୋ ସହିତ ଟିକେ କଥାବାର୍ତ୍ତା ହଉଥିଲୁ। ଆମ କ୍ୟାଟ, ଟାକୁ ଟିକେ ଖୋଜିଲୁ ଟିକେ ଆଉଥରେ କାଳେ ମିଳିଯିବ। କହିକି ଦେଖିଲା ବେଳୁ କିଛି। ବି ହେଲାନି ସବୁଥିରେ ଅସଫଳ ହେଲୁ ଆଉ
ଆଉ କଣ ଘର ଘର କା ବୁଲୁଥିଲେ।
ଘର ଘର ବୁଲୁନି ଏଇଠିକା ଆମର ବାଲକୋନିରେ ଟିକେ ଉଣ୍ଡି ଦେଲୁ। ଏଇ ଟିକେ ଛାତ଼ ଉପରୁ ଯାଇକି ଟିକେ ଉଣ୍ଡିଦେଲୁ କାଳେ ଆସିଥିବ କି କଣ।
ଆଚ୍ଛା।
ଦେଖିଲା ବେଳକୁ କୋଉଠି ଆସିନି କାଲି ସକାଳୁ ମୁଁ ଉଠିଲେ ଫ୍ରେସ୍ ଫ୍ରାସ୍ ହେଇକି ଭଲ ର୍ଷାର୍ଟ ସାଟ୍ ପ୍ୟାଣ୍ଟ୍ ପିନ୍ଧିକି।
ଆଚଛା
ଟିକେ ମୁଁ ଯିବି ଭାରି ଆମ ସାଇଡ ସାଇଡ ସବୁ ଯାହା ଯାହା ଘର ଲାଗିନି କି
ଆଜ୍ଞା।
ତାଙ୍କ ଘରେ ଯାଇକି ଟିକେ ପଚାରିକି ଆସିବି ଆଉ
ଆଁଛା
କାଳେ ଭଗବାନଙ୍କ, ଦୟାରୁ ମତେ ଆଶୀର୍ବାଦ ରୁ ମୋ ଧନ ମିଳିଯିବ। ଦେଖିଆ କଣ ହଉଛି ଆଉ
ଆଚ୍ଛା ସେ ୱାର୍ଡ, ଟିକେ ନ କହିଲେ ଭଲ ହୁଅନ୍ତା।
ନା ସେଇଟା କିଛି ହବନି ସେଟା ସ୍ନେହରେ ନିଜ ନିଜ ମା, ନିଜ ଛୁଆକୁ ଡାକନ୍ତି।
ଆଛା ଆଛା ତାହେଲେ ଠିକ୍ ଅଛି ଆପଣ
ଆଜ୍ଞା ସେଇ ୱାର୍ଡ ତାର ଓଡ଼ିଆ ଭାଷାରେ, ତ ପ୍ରଚୁଳ, ମା ତାର ନିଜ ସନ୍ତାନ, କୁ ଡାକେ
ଆଛା,
ଆଜ୍ଞା,
ଆଉ କଣ କୁହନ୍ତୁ, କଣ ଖାଇଚନ୍ତି।
କିଛି ଖାଇନି ଖାଇବା ଆଉ
ଆଛା ରାତି କି କଣ ଖାଇବେ
ରାତିକି କିଛି ଖାଇବାର ପ୍ଲାନ୍ ହେଇନି ଦେଖିବା ଆଉ କଣ ଖାଇବା ଆଉ
ଆଚ୍ଛା।
ହଁ ଅଁ ଅଁ।
ଆଉ ଏବେ ଏଁ କଣ୍ ଚାଲଚି ସବୁ ପରିବାର୍ ରେ?
ପରିବାର୍ ରେ କିଛି ଚାଲନି ମମିଙ୍କର ରୋଷେଇ ଚାଲିଚି ମୁ ଟିଭି ଦେଖୁଚି ଆଉ।
ଆ ରୋଷେଇ କଣ ଚାଲଛି?
ରୋଷେଇ ରୁଟି ତ ବର୍ତ୍ତମାନ୍ ଚାଲଚି ତରକାରୀ କଣ ହଉଚି ଜାଣିନି?
ଆଚ୍ଛା ରୁଟିିରେ ଯାଇଁକି ଟିକେ ସାହାଯ୍ୟ କରଦିଅନ୍ତୁ।
ହଁ ହଁ ସିଏ ରା ସାହାଯ୍ୟ କରେନା ମୁ
ଆଚ୍ଛା ଆଚ୍ଛା ଆଉ କଣ କରୁଚନ୍ତି? ଆଉ ରୋଷେଇ କଣ କଣ ଶିଖିଚନ୍ତି? ରୋଷେଇ କଣ କଣ ଶିଖିଚନ୍ତି?
ହଁ ଯାହା ସବୁ ସବୁ ତ ଜାଣିଚି ଆଉ ସବୁ ରୋଷେଇ ଆସେ ମତେ।
ଆଚ୍ଛା ସବୁ ରୋଷେଇ ଆସେ?
ହଁ ଯାହା କହିପାରିବେ ମୁଁ ସେଇ ରୋଷେଇ କରି ଦେଇଦେବି।
ଆଛା ୟୁଟ୍ୟୁବ୍ ଦେଖିବେନି ତ? ଆଉକାହାକୁ ପଚାରିବେନି ତ?
ନା ନା ମୋ ହାତରେ ବହୁତୁ ସ୍ଵାଦ ଅଛି। ଯଉଟା ଘାଣ୍ଟି ଦିଏ ସେଟା ସ୍ଵାଦରେ ପୂର୍ଣ୍ଣ ହେଇଯାଏ।
ଆଚ୍ଛା ଏ ଏତେ ଭଲ କଥା।
ହଁ। ଆଉ ଏବେ ତ କିଛି ମୁଁ ଖୁଆଇବିନି ମୋ ଜନ୍ମଦିନ ନ ହେଲେ ଆପଣଙ୍କୁ ଦେବି ଆଉ ଖାଇବାକୁ ଆଉ।
ଓ କିଣିକି ଦେବେ ନା ରୋଷେଇ କରିକି ଦେବେ?
ଯଉଟା ସମ୍ଭବ ହବ ସେଇ ଟାଇମ୍ ରେ ରୋଷେଇ ସମ୍ଭବ ହବ ଯଦି ଆପଣଙ୍କୁ କେବଳ ଡ଼ାକିକି ଘରେ ଖାଇବାକୁ ଦେବି ଆଉ ଯଦି କିଛି ସମ୍ଭବ ନହବ ଘର ବାହାରୁ କିଣିକି ଆପଣଙ୍କୁ ଖାଇବାକୁ ଦେଇଦେବି ଆଉ।
ଆଚ୍ଛା ଆଚ୍ଛା ଯାହଉ ଖାଇବାକୁ ଦେବେ ସେତିିକି ଭଲ କଥା।
ହଁ ମୁ ନାଇଁ ମୋ ଜନ୍ମଦିନରେ ଖାଇବାକୁ ଦିଏ।
ଆଚ୍ଛା।
ଅଁ।
ଆଉ କାହାକୁ କଲ୍ କରିବେ?
ଆଜ୍ଞା।
ଆଉ କାହାକୁ ଦେବେ ତାପରେ?
ନା ନା ଆଉ କାହାକୁ ଖାଇବାକୁ ଦେବିନି ଏତେ ପଇସା ନାଇଁ।
ହେ ନା ନା ଲିଷ୍ଟ୍ କରିଥିବେ ନା ଆପଣ ସାଙ୍ଗକୁ
ନା ନା ସାଙ୍ଗ ଏଇ ପୂର୍ବ ଜନ୍ମଦିନରେ ସାରି ଦେଇଛି ତ? ଆଉ ଏବେ ଆଉ ସାଙ୍ଗ ନାଇଁ ଯେବେ ଗୋଟେ ଭଲ ଭଲ ଚାକିରି କଲି ସେବେ ସାଙ୍ଗ ଦେଖିଆ ଆଉ।
ଆଚ୍ଛା।
ହଁ।
ଆଉ କାଲ୍ ଠାରୁ କଲେଜ୍?
ହଁ ପରା କାଲଟୁ କଲେଜ ଇଣ୍ଟନସିପ ଆଜି ସଇଲା କାଲଟୁ ପୁଣି କଲେଜ ଲାଇଫ୍
ହୁଁ ଆଚ୍ଛା
ହଁ ଅ। ମୋ କଲେଜେ ଦଶଟାରୁ ସାଢ଼େ ପାଞ୍ଚଟା ଆଉ
ଆଚ୍ଛା, ସାଢେ ପାଞ୍ଚଟା ଆଉ ବାହାରୁଚନ୍ତି କେତବେଳକୁ?
ହଁ ଭାଆରିଲାବେଳକୁ ପାଖାପାଖି ସାଢେ ଆଠଟା ଆଉ ଜଲଦି ଘନ୍ ଘଣ୍ଟେ ଅଧଘଣ୍ଟା ଭଳିଆ ମତେ ଲାଗୁଛି ତ ଏତେ ବାଟ ଗଲାବେଳକୁ।
ଆଚ୍ଛା।
ମୁଁ ସେଥିପାଇଁ। ଆଇଲାବେଳୁ ସେଇ ସାତଟା ଭିତରେ ଆଉ କେବେ ସାଢେ ଛଅଟା କେତେବେଳେ ସାତଟା ସେଇଟା କେତେ ବସ୍ ବେଳେ ବେଳେ ଏତେ ଲେଟ୍ କରିଦିଏ ଯେ ବେଳେ ବେଳେ ସାଢେ ସାତ ବି ହେଇଯାଏ।
ଆଚ୍ଛା, ହଁ ସାତଟା ପୂର୍ବରୁ ଆସି ପହଞ୍ଚିଯାନ୍ତି ଆଉ।
ହଁ ମ୍ୟାକ୍ସିମମ୍ ବର୍ଡର ଲାଇନ ହୋ। ହଉଚି ମୋ ସାତଟା ଅଧିକ ଲେଟ୍ ହେଲେ ଏଥିପାଇଁ ହେଇଯାଇ କିି ବସ୍ କଥା ନା ବସ୍ ଥୋଡିନା ମୋ ହାତରେ ଅଛି। କେତେବେଳେ ଗହଳି ହେଲେ ଜାଣିଥିବେ ସେ ଚଢଉନାହାନ୍ତି।
ହଁ ଆଜ୍ଞା।
ହଁ ସେଇଆ ହଉଛି କଥା ଆଉ
ଆଉ ଆପଣ ଏବେ କୋଉଠି ଅଛନ୍ତି?
ଏବେ ଘରେ ବଇଚି ଆଉ ଟିଭି ଦେଖୁଥିଲି ପା
ଟିଭି ଦେଖୁଥିଲେ କଣ ସିରିଏଲ ଦେଖୁଥିଲେ। ଆଚ୍ଛା କୋଉ ସିରିଏଲେ।
ଏଇ ଷ୍ଟାରପ୍ଲସ୍ ହିନ୍ଦୀ ସିରିଏଲେ
ଆଚ୍ଛା ହିନ୍ଦୀ ଆପଣ ଓଡ଼ିଆ ଦେଖନ୍ତିନି କି?
ନା ନା ଓଡିଆ ମତେ ଭଲ ଲାଗେନି
ଆଚ୍ଛା ହିନ୍ଦୀ ଭଲ ଲାଗେ ସେ ହିନ୍ଦୀରେ କଣ ନାଗିନ୍ ଅଛି ସେଇଆ ଦେଖନ୍ତି
ନା ନାଗିନ୍ ଆଗରୁ ଥିଲା।
ଆଚ୍ଛା ଆଗରୁ ଥିଲା ଏବେ କଣ ଭଲ ଆସୁଛି ତାହେଲେ କଳି ସିରିଏଲ ଗୁରା
କିଛି ଇଏ ନାହିଁ ଖାସ୍ ସିରିଏଲ ନାହିଁ
ଆଚ୍ଛା।
ଅଁ।
ଆଉ ତ ସେ ସିରିଏଲରେ ଜଣଙ୍କ ନାଁ କହିଲ ଦେଖିଆ।
ସିରିଏଲରେ ଆପଣ ଜଣିକି କଣ କରିବେ ସେ ସ୍ତ୍ରୀଲୋକଙ୍କ ସିରିଏଲେ
ଆ ସ୍ତ୍ରୀ ଲୋକଙ୍କ ସିରିଏଲ ପୁରୁଷ କି କେହି ନାହାନ୍ତି ଏଥିରେ ନା କଣ ଆକ୍ଟର
ହଁ ଅଛନ୍ତି ସେମାନେ ଅଲଗା ରୋଲ୍ କରୁଚନ୍ତି।
ଆଚ୍ଛା। ଆଉ ଆପଣଙ୍କୁ କଣ କଣ ଭଲ ଲାଗେ ଖାଇଆକୁ?
ମତେ ବିରିୟାନୀ ଖାଇବାକୁ ଭଲ ଲାଗେ।
ଆଚ୍ଛା ଆଉ କଣ?
ଆଉ ଚିକେନ୍ ପକୋଡା।
ଆଉ ଚିକେନ୍ ପକୋଡା
ଆଉ କିଛି ନାହିଁ ଏତେ ଖାସ ନାଇଁଁ ମୋମୋ ବି ବେଳେ ବେଳେ ଭଲ ଲାଗେ ଆଉ।
ଆଚ୍ଛା ସବୁ ବାହାର ଜିନିଷ ଗୋଟେ ବି ଘର ଜିନିଷ ଭଲ ଲାଗେନି। ଟିକେ ଘର ଜିନଷ ବି ଖାଆନ୍ତୁ ଦେହ ସୁସ୍ଥ ରହିବ।
କଣ କରିଆ ଖାଇନି ଆଉ।
ଆଚ୍ଛା ଖାଉନୁ ନା ଖାଇବାକୁ ଇଚ୍ଛା ହଉନି।
ହଁ ସେଇଭଳିଆ।
ଆଚ୍ଛା। ଆଉ କୁହନ୍ତୁ କଣ ପର ଦିନ କାଲିର କଣ ପ୍ଲାନ।
କାଲିର କାଲିର ତ କଣ ପ୍ଲାନ୍ କଲେଜ୍ ତ ଅଛି ଆଉ କିଛି ଏକ୍ସଟ୍ରା ପ୍ଲାନ୍ ନାହିଁ କଲେଜ୍ ଫିଟିଗଲା ତାପରେ କାଲି କଲେଜ୍ ଯାଇକି ଦେଖିବି ଆଉ
କଲେଜ୍ ଆଚ୍ଛା
କଣ ହାଲ୍ ଚାଲ୍ ଯଦି କିଛି ହାଲ୍ ଚାଲ୍ ନଥିବ ଦେଖି ଦେଖି ଯିବି ଆଉ କୋଉଦିନ ଯିବି କୋଉଦିନ ନାହିଁ ଆଉ
ହୁଁ ଆପଣଙ୍କ କଣ ଆଣ୍ଟେନାସ୍ ଦରକାର
ହଁ ଆଣ୍ଟେନାସ୍ ଦରକାର ପା
ଆଜ୍ଞା ତ ଦେଖି ଚାହିଁ ଟିକେ ଯାଉଥିବେ ଆଣ୍ଟନାସ୍ ମେଣ୍ଟନେ କରିଥିବେ ଆଗକୁ ନହେଲେ କିଛି ଏମର୍ଜେନ୍ସି ପଇଲେ ଛୁଟି କରିପାରିବେନି ନହେଲେ ଆଜ୍ଞା
ହଁ ହୁଁ ହୁଁ ଆଉ ତ ତମ ଘରେ ସବୁ କିଏ କିଏ ଅଛନ୍ତି
ଘରେ ବାପା ମା ମୁଁ ଅଛୁ ଆଉ ଭାଇ ତାର ଯାଜପୁରରେ ଅଛି ଆଉ
ଓହୋ
ହୁଁ
ଓମ୍
ଆପଣଙ୍କ ଏବେ କୁଆଡ଼େ ଯିବାର ପ୍ଲାନ୍
ନା ଏବେ କିଛି ନାଇଁ ଖାଇ ପିଇକି ଭଲ ନିଦରେ ଶୋଇବ ଆଉ କଣ
ନା ନା ଆଜି କଥା କହୁନି ବା ଆଗକୁ କୁଆଡ଼େ ପ୍ଲାନ୍ ଅଛି କୁଆଡ଼େ ଯିବାର
ହଁ ପ୍ଲାନ୍ ତ ଅଛି ଦେଖାଯାଉ ସକ୍ସେସ୍ ଫୁଲୁ ହବ କି ନାଇଁ ବାବା କହୁଥିଲେ ତ ଟିକେଟ୍ କରିବେ ବୋଲି
ଆଚ୍ଛା କଣ ଲଙ୍ଗ ବାଲା
ହଁ ହଁ ଏଇ ସାତ ଆଠ ଦିନର ପ୍ରୋଗ୍ରାମ୍ ଟା ଆଉ
ସାତ ଆଠ ଦିନ ମାନେ ବହୁତ ଲଙ୍ଗ ଯାଉଛନ୍ତି ଆଉ
ହଁ
ଆଛା ଆଉ କୁଆଟେ ସେଟା ତ ଯାଇକି ଦଶହରା ବୋଧେ
ହଁ ହଁ ଅକ୍ଟୋବର ଆଡ଼କୁ ଏବେ ନାଇଁ
ଅକ୍ଟୋବର ମାନେ ଏବେ କୋଉ
ହଁ ଆଉ ଦି ତିନି ମାସ ରହିଲା ତ ଆଉ
ବିଲା ଆଈ ଜୁଲାଇ ଅଗଷ୍ଟ ସେପ୍ଟେମ୍ବର ଅକ୍ଟେବର ଆଜ୍ଞା ଆଛା ତିନି ଦି ତିନି ମାସ ରହିଲା ଆଉ ହୁଁ ତାହେଲେ ଏବେୁ ଠୁ ଟିକେଟେ କରିଦେବେ ଆଉ
ହଁ ଏବେ ତିନି ମାସ ଆଗରୁ ତ ଟିକେଟ୍ କରାଯାଏ ଏବେ କରାହବ ଆଉ
ଆଚ୍ଛା
ହଁ
ଭଲ ଆରାମସେ ଟିକେଟ୍ କାଟନ୍ତୁ ବୁଲାବୁଲି କରନ୍ତୁ ଆଉ ସେତେବେଳେ କିଛି ଇଣ୍ଟରନାଲ୍ କିଛି ପରୀକ୍ଷା ପରୀକ୍ଷା ନାହିଁ ତ
ନା ନଥିବ ଦଶହରା ଟାଇମି ଟା ତ ଦଶହରା ଟାଇମି ହିଁ ମୁଁ ଦେଖିକି ଯାଉଛି ମଝିରେ ଦଶହରା କିଛି କିଛି ନାହିଁ
ଆଚ୍ଛା ଗମେଣ୍ଟେ କ୍ୟାଲେଣ୍ଡରରେ ତାହେଲେ ଦେଖିଦେଇଛନ୍ତି ଦଶହରା କେବେ ପଡୁଛି
ହଁ ଗମେଣ୍ଟେ କ୍ୟାଲେଣ୍ଡର ତ ବାହାରି ଏଇଯାଏ
ଏ ପର୍ଯ୍ୟନ୍ତ ବାହାରିନି ଏଇ ବର୍ଷରେ ଗମେଣ୍ଟ କ୍ୟାଲେଣ୍ଡ ତ ବାହାରି ସାରିଲାଣି।
ନା ନା ଗମେଣ୍ଟ କ୍ୟାଲେଣ୍ଡର ମାନେ କଲେଜ ଥ୍ରୁରୁୁ ବାହାରିନି।
ନା କଲେଜ ଥ୍ରୁରୁ ବାହାରିବନି। ଆପଣ ଗ ଗମଣ୍ଟେ କାଲେଣ୍ଡର ଦେଖିଦିଅନ୍ତୁ କେତେ ଦିନରେ ଛୁଟି ଲେଖା ହେଇଥିବ। ଦି ତିନି ଦିନି ସେଇ ଅନୁସାରେ ପ୍ଲାନ୍ କରନ୍ତୁ ଆଉ।
ହଁ ଏଇ ସବୁ କଥା ଆଉ। ହଉ ହଉ।